ହଁ।
କଣ କହୁଚ।
ସେଇ ବସିଚି। ଆପଣ।
ମୁଁ ଶୋଇଚି।
ଚ୍ଛା ଉ ହଁ ନା ଖାଇନି। ଆପଣ ଖାଇ ସାରିଲେଣି।
ହଁ ଖାଇସାରିଲିଣି।
କଣ ଖାଇଲେ।
ମୁଁ ଭାତ ଆଉ ଭଜା
ଆଉ ଆପଣଙ୍କ କୁନି ପୁଅ।
ସିଏ ସିଏ ଏଇଠି ବସିକି ଭଡ ଭଡ ହଉଛି ବୋଲି ବସିକି
ସିଏ ଖାଇ ସାଇଲାଣି।
ଉନି କି ଶୁଆଇଦେଉ
ଆଛା।
ଛୋଟ ପିଲା ସେ ହବ ଆଉ।
ନା ନିଜେ ଶୋଇବ ନା କାହାକୁ ସୁଆଇ ଦବ ସିଏ ହଁ ସେ କଥା
ମୋ ଭଏସ ବୋଧେ ଟିକେ
ଫ୍ୟାନ ଗୋଟେ ଲାଗିଛି ଷ୍ଟାଣ୍ଡ ଫ୍ୟାନ ତା ପାଇଁ ଡର ଲାଗୁଚି କାଳେ ଆସିଲେ ହାତ ହାତ ହେଲାଭଳି ହଉନି ଆସିଲା ଆରେ ଆରେ ଆସିନି।
ଆପଣଙ୍କ ଆପଣଙ୍କ ଭଏସ ଶୁଣାଯାଉନି।
ନା ନା ଶୁଭୁଛି ତ କ୍ଳିଅର ଶୁଭୁଛି।
ମୁଁ କହିଲି ଭଏସ ଶୁଣାହଉନି। ଘରେ ବଡ଼ ମା ରୋଟି କରି କରିଛନ୍ତି ମା ବସିଛନ୍ତି ଆଜ୍ଞା। ଆପଣଙ୍କ ଆଡ଼େ ବର୍ଷା ହେଇଛି କି ଆଜି। ହଁ ଜଏଣ୍ଟ ଫ୍ୟାମିଲି।
ନା ନା ଗରମ ହଉଛି
ହଁ।
ଶୁଭୁଚି କି।
ମତେ ଲାଗୁଛି ବୋଧେ ବର୍ଷା ହେଇଛି ଆପଣଙ୍କ ଆଡ଼େ ଯୋଉଥିପାଇଁ ଇସୁ ହଉଛି ଏମିତି।
ନା ନା ବର୍ଷା ତ ହେଇନି ଏପଟେ।
ତ ଏବେ ଶୁଭିଲା ଏବେ ଠିକ ଶୁଭିଲା।
ଓହୋ ନା ନା ବର୍ଷା ଜମା ନାହିଁ ଏପଟେ ଗରମ ହଉଛି ଜୋର ରେ।
ଆମର ବି ସେଇ ଆମର ବି ବର୍ଷା ନାହିଁ ଗରମ ବର୍ଷା ଟିକେ ଉଠେଇଥିଲା ହେଲାନି କିନ୍ତୁ।
ଆମ ପଟେ ବି ସେଇ ସେମ୍ ପ୍ରୋବ୍ଲେମ୍।
ହୁଁ-ହୁଁ ସିଏ ମଝିରେ ମଝିରେ। ହ୍ୟାଲୋ ହାଏ କହିବା ପାଇଁ ଆସୁଛି ବର୍ଷା ଆଉ।
ହଁ-ହଁ।
ହଉ ଆପଣଙ୍କୁ ଦିଦି କଣ ଖାଇବାକୁ ପସନ୍ଦ ନଂଭେଜ ନା ଭେଜ।
ମୋର ଦିଟାଜାଙ୍କ ହେଲେ ଚଳିବ ଏଟା ହେଲେ ପସନ୍ଦ ସେଟା ହେଲେ ବି ପସନ୍ଦ। ମାନେ ସେମିତି କିଛି ନାହିଁ ଯେ ନାହିଁ। ମୁଁ ଆଜି ନଂଭେଜ୍ ହେଲେ ଖାଇବିନି।
ପିଲାମାନେ ଟିକେ ଭେଜ ମାନେ ମୁଁ ତ ସତ କଥା କହୁଛି ବହୁତ ଆଇଁଷ ଖାଏ। ଶୁଣିଛି ଆ ସାଂସ୍କ୍ରିଟି ପିଲାମାନେ ଆଇସ ଛାଡ଼ି ଦିଅନ୍ତି।
ସେମାନେ ହଁ ଖାଆନ୍ତିନି କିନ୍ତୁ ଯାହାହେଲେ ହେଲେ ଟିକେ ଖାଇବା ଦରକାର।
ହଁ।
ହଁ ହଁ ସେ ତା ମାମାକୁ ଡାକିଲାଣି ଜୋରେ । ବାଥରୁମ୍ ଯାଇଛି ଯେ ମାମା ମାମା ହଉଛି। ପିଲା ଖାଉନାହାନ୍ତି ସାଂସ୍କ୍ରିଟ ପିଲା ପ୍ରାୟ ସମସ୍ତେ କୁହନ୍ତି ସାଂସ୍କ୍ରିଟ ପିଲା। ଖାଆନ୍ତିନି ସବୁ ଭେଜିଟେରିଆନ୍ ବୋଲି କିନ୍ତୁ ମୁଁ କିନ୍ତୁ ଖାଉଛି।
ହୁଁ।
ମାନେ ସେତେଟା ସେତେଟା। ମତେ ନଂଭେଜ ଯେ ମାନେ ଏମିତି ନଂଭେଜ ପାଗେଳି ନୁହେଁ ଯେ ମୁଁ। ନାଇଁ ନଂଭେଜ ହେଲେ ଖାଇବି ବୋଲେ ଖାଇବିନି ନ ମାନ ମାନେ। ସପ୍ତାହକୁ ଥରେ ହେଇଗଲେ ଚଳିବ ଆଉ।
ହଁ।
ନ ଖାଇକି ରହିହବନି ନାଇଁ ଛାଡିଦେବି ପୁରା। ଛା ପାରିବନି ଛାଡକୁ ଚାହିଁଲେ ଟାଇମ ଲାଗୁଯିବ ମାନେ କାହିଁକି ନା ମୁଁ ଶ୍ରାବଣ ମାସ ଯୋଗ ଖାଏନି। ବିନା ପିଆଜ ରସୁଣ ବିନା ପିଆ ରସୁଣ ଆଉ ଆଉ ଯେଉଁ ତ କଣ ଏ ଯେଉଁ କରନ୍ତି କୁମାରପୂର୍ଣ୍ଣ। ସେ ବି ବିନା ବି ରଷୁଣ
ଆଚ୍ଛା କୁମାର ପୂର୍ଣ୍ଣିମା ବି ଆପଣ ପିନା ରସୁଣ ମାନେ ପୁରା ମାସ ଯାକ ଯୋଉ ଆପଣ କଣ ମାସଙ୍କୁ ଫୁଲ ପଗାନ୍ତି
ନାଇଁ ନା କୁହନ୍ତି ଯେ ଯେ ଯେତେ ଦିନ କରିବ ନା କଣ ପନ୍ଦର ଦିନ ନା ସ ତ ଦିନି ଏମିତି କରନ୍ତି ନା କଣ।
ହଁ ଗୋଟେ ଥାଏ ମାନେ ଇନ୍ଦ ପୂର୍ଣିମା ଗୋଟେ ଥାଏ। ଇନ୍ଦ ପୂର୍ଣିମା ରୁ କୁମାର ପୂର୍ଣ୍ଣିମା ଯାଇଏ ଫୁଲ ପକାନ୍ତି ନହେଲେ କୁମାର ପୂର୍ଣ୍ଣିମ ରୁ ପାଞ୍ଚ ଦିନ ଆଗରୁ
ହଁ ନାଇଁ ଆମ ପଟେ ମାସେ ଫାଷ୍ଟ କୁହନ୍ତିଛି ଯେଉଁମାନେ ଆଗ ଫାଷ୍ଟ କରିବେ ଫାଷ୍ଟ ବର୍ଷ ଧରିବେ ସେମାନେ ସେମାନେ ମାସେ କରିବା ପାଇଁ ବା ସେ କରନ୍ତି କିନ୍ତୁ ଏବେ କଣ କଟକ ଭୁବନେଶ୍ୱରରେ ଛୋଟ ପିଲା ବି ଆଞ୍ଜୁଳି ଚାଉଳ ଟେକୁଛନ୍ତି। ଏବେ ତ କମନ ହେଇଯାଇ ସାରା ଛୋଟ ପିଲା ମାନେ ବି ଖାଇ ପିଇକି ଆଞ୍ଜୁଳି ଚାଉଳ ଦଉଛନ୍ତି। ସେଇଟା କୁହନ୍ତି କଣ ଚାନ୍ଦ ପୂଜା ବୋଲି କହୁଛନ୍ତି କିନ୍ତୁ ଆମେ କୁମାର କୁମାରକୁର୍ଣୀ କୁହନ୍ତି ଯେ ଫାଷ୍ଟ ଯେଉଁମାନେ ଓଷା ଆରମ୍ଭ କରିବେ ସେମାନେ ମାସଟେ ପୁରା ରହିବେ ସେମିତି କୁହନ୍ତି ଆଜିକାଲି ତ ପିଲା ଇଚ୍ଛା ହେଲେ କରିବେ ନହଲେ ଆଉ କଣ
ହଁ।
ଏବେ ବାକି ମାସ ଯାକ ମୁଁ କରୁନି। କାହିଁକି ନା ମୋର ଟିକେ ଏପଟ ସେପଟ ହେଇଯାଉଛି ନା ତ ଅ ଗୋଟେ ଜାଗାରେ ହଁ କଣ୍ଟିନ୍ୟୁସଲି ରହି ଯାଉ ଛି ଯେ ସାଙ୍ଗସଥି ଥିବା ଦରକାର। ପୁଣି ସବୁ ଜିନିଷ ଥିବା ଦରକାର ଘରେ ଏକା ବାର୍ତ୍ତା ଆଉ ଭଲ ଲାଗୁନି କରିବାକୁ ଏ ବର୍ଷ ତ କିଛି ବି ଆମର ହବନି
ହୁଁ ହଁ ଏବର୍ଷ ଆମର ବି ହବନି।
ହବନି ସେ ଆ ଯାହା ଖ ମାନିକି ରହିବା କଥା ଆଉ। ଆ କଣ ମୁଁ ସେଟା ପଚାରୁଛି ଆପଣ ମାସ ରେ ପାଣି ଉଠେଇ ଯାଉଛି ଯୋଉ ମୋର ଦି ବର୍ଷ ହେଇଗଲାଣି ହେଲାଣି ତ ଏ ବର୍ଷ ମୁ ତ ଯିବି ତ ମୋ ମୁଁ ଆପଣ ଆସ ଏ ନ କହୁଛନ୍ତି ମୁଁ ଭାବିଲି
ଆପଣ ଚାଲିକି ଯାଆନ୍ତି ଯୋଉ ଶିବଙ୍କ ମନ୍ଦିରକୁୁ ପାଣି ନେଇକି ଶ୍ରାବଣୀ
ନାଇଁ ମୁଁ ବହୁତ ବାଟ ସାରିଲିକି ଏମିତି ଯା ନ୍ତି ଶନିବାର ପୂର୍ବ ଗ ଶରୀର ଶନିବାର
ଅ ହଁ।
ଜାଣନ୍ତି ସୋମବାର ଦିନ ହଁ
ଘରେ ଶୁଣାଅନି।
ଅଛି
ଏବେ ଶୁଭିଲା।
ଓହୋ ସେ ସାଙ୍ଗସାଥି ହେଇକି ହଁ ଝିଅ ପିଲା ଯାଉଥିବେ। କିଏ ଯାଉଛନ୍ତି ତ ସାହିରୁ କି ଗାଁ ରୁ କିଏ ଯାଉଛନ୍ତି ମୋ ସାଙ୍ଗସାଥି ହେଇକି କି ରହିକି ଚାଲିକି ଯିବା ଅଲଗା କଥା।
ହୁଁ ହୁଁ।
ଆଉ ମୁଁ ଏ ମୋ ମୋର କେହି ହେମିତି ସାଙ୍ଗ ସାଥୀ ନାହାନ୍ତି। କି ମୁଁ ଏନ୍ତୀ କା ସହିତ ସତରେ ସେତେବେଳେ କଥା ହବାକୁ ମତେ ପସନ୍ଦ ନୁହେଁ। ତ ମୁଁ ଏମିତି ଯାଇକି ଖାଲି ଉଠେଇକି ସେଇଠୀ ଢାଳିଦିଏ ସେମିତି ଆଉ।
ହୁଁ ହୁଁ। ମୁଁ ସ୍କୁଲ ଟାଇମ୍ ରେ ଯେବେ ପଢୁଥିଲି, ଆମେ ସବୁ ଆମ ଘରର ଭଉଣୀ ମାନେ, ଆମେ ସବୁ ଗାଁରୁ ବି ଯାଆନ୍ତି, ଆମେ ଯାଉ ମୁଁ ବି ଚାଲି ଚାଲି ଯାଏ, ଏବେ ଯୋଉ ରହିଲି ମେସ୍ ଫେସ୍ ରେ ସେ କୋଉ ଏକ୍ଜାମ ଫେଗେଜାମ୍ ରହିଯାଇଥିବ ସେଥିପାଇଁ ମୁଁ ଦି ତିନି ବର୍ଷ ହେଲା ଆଉଯାଇ ନି ସେ ପାଖ ମନ୍ଦିର ଦେଖିକି ପାଣି ଖାଲି ନେଇକି ଠାକୁରଙ୍କୁ ଦେଇଦିଏ।
ମୁଁ ସେଇ ସେମିତି ହିଁ କରୁଛି ମାନେ ସେଇ ଏ ମଣ୍ଡେ ସକାଳୁ ଯିବି ସେଇ ନଦିଫଦି ଥି ଥିବ ଯଦି ସେଇ ଦେଖିକି ଯାଏ ଆମ ଗାଁ ପଟେ ସେପଟେ। ଆଁ ସିଂଙ୍ଗ ନାଥ ଜାଣିଥିବ ଟିିବ୍ରିଜ୍।
ଜାଣିନି।
ଜାଣିନ ସେଇଥିୁ ଉଠେଇକି ଫାଷ୍ଟ ବର୍ଷ ସେଠି ରୋହୁଥିଲି। ସେକେଣ୍ଡ ବର୍ଷ କଣ୍ଟିଲୋ ନୀଳମାଧବ। ସେଇଠୁ ପାଣି ଉଠେଇକି ଢାଳି ଦେଇଥିଲି। ଆଉ ଏ ବର୍ଷ ତ୍ ଯିବିନି ଦେଖିବା କେମିତି କଣ ଖାଲି ବୋଧେ ମାନିକି ରହିବା କଥା ଆଉ
ହୁଁ ଆମର ବି ସେଇ ଆମେ ବି ଯିବୁନୁ ଆମର ବି
ତମର କଣ ହେଇଥିଲା ଅସୁବିଧା?
ବଡ ବାପା ଜଣେ ଡେଥ କରିଜାଇ ଥିଲେ ହଁ।
ଓ ହୋ। ଆଉ ତମେ କେତେ ଭାଇ ଭଉଣୀ?
ଆମେ ମୁଁ ମୋର ମାନେ ଆମ ଜଏଣ୍ଟ ଫାମିଲି ମୋର ନିଜର ସାନ ଭଉଣୀ ବଡ ବାପାଙ୍କର ଦି ଭାଇ ମାନେ ଦିଟା ପୁଅ, ଆମେ ଦି ଭଉଣୀ ସିଏ ଦି ଭାଇ।
ବାବା ଆଉ ବଡ ବାବା ଦି ଭାଇ ଅଛନ୍ତି, ମିଶିକି ରହୁଛନ୍ତି।
ଅ ହଁ ମିଶିକି ହଁ।
ବଡ ବାବାଙ୍କର ଦିଟା ଭାଇ ଦିଟା ପୁଅ। ତମେ ଦି ଭଉଣୀ।
ହୁଁ।
ଭାଇ ନାହାନ୍ତି?
ନା ସେଇ ତ ଯ ନ୍ ଭାଇ ଆଉ।
ଅ ହଁ।
ହୁଁ।
ତମେ ସାନ।
ନା ମୁଁ ବଡ।
ସମସ୍ତଙ୍କଠୁ।
ନା ମାନେ ଭାଇ ମାନଙ୍କ ଠାରୁ ସାନ ଭଉଣୀ ଠାରୁ ବଡ।
ଓହୋ।
ହଁ ଫାଷ୍ଟ ଦି ଜଣ ଭାଇ ତାପରେ ମୁଁ ତାପରେ ମୋ ଭଉଣୀ।
ତମ ବାବା କଣ କରନ୍ତି?
ମୋ ବାପାଙ୍କର ଦୋକାନ ଅଛି, ଜୋ ଯୋଉ ହୋଲସେଲ ଦୋ ଗ୍ରୋସରୀ ଆଉ ଆମର ମାନେ ପୁରା ଫ୍ୟାମିଲିର ଗୋଟେ ସିମେଣ୍ଟ ଦୋକାନ ଅଛି, ଆଉ ସିମେଣ୍ଟ ରଡ ହେରିକା ରଙ୍ଗ। ଆଉ ମୋ ବଡ଼ ବାପା ଟିଚର ଅଛନ୍ତି, ବଡ ମା ଅଙ୍ଗନବାଡି। ଚ ଅଙ୍ଗନବାଡି ଟିଚର ଆଉ ଏମିତି ଆଉ।
ଭଦ୍ରକ କୋଉଠି କହିଲ?
ଭଦ୍ରକ ଆଖଣ୍ଡଳମଣି ଆରଡି। ଜାଣିଚନ୍ତି ନା?
ନା ଆମର ସେ ଭାଉଜ ଆସଚନ୍ତି ଆଗରପଡ଼ା। ନାଁ ଅଗର ପଡା ସେଟା କଁ।
ହଁ ଆଗରପଡା ସେଟା ସେପଟେ। ଆମ ଘର ଟା ସାତ ଭଉଣୀ।
ଆମେ ଯାଇନଥିଲୁ, ଆମେ ସେଇ ଭାଇର ମ୍ୟାରେଜ ଠିକି ଯାଇଥିଲୁ ସେଇ ଏରିଆ ଦେଖିକି ଆସିଲୁ ନହେଲେ ଆମେ ଭଦ୍ରକ ଯାଇନଥିଲୁ କେବେ।
ହୁଁଁ।
ଏପଟ ତ ଟ୍ରେନ ଯାଉଛି ଆଉ ସୁବିଧା ଆଉ ହଉ କେତେବେଳେ ଆସ ଆମ ପଟକୁ ବୁଲିକି ଯିବା ପାଇଁ
ନିହାତି ମୋର ତ ବହୁତ ଇଚ୍ଛା।
ଟ୍ରେନ୍ ରେ ତ ପଳେଇ ଆସିବା ଏବେ ତ ପୁରୀରେ ରହିବ ପଳେଇ ଆସିବ ପୁରୀରୁ ଟ୍ରେନ୍ ଆସିଛି ଦଶ ପଲ୍ଲା।
ଠିକ୍ ଅଛି ଆପଣ ବି ଯେବେ ପୁରୀ ଆସିବେ ମତେ କହିବେ ଦେଖା କରିବା।
ପୁରୀ ଦେ ଏବେ ତ ଯିବାର ନାହିଁ। ତ କୁଆଡ଼େ ଯିବିନି ଏବେ ଏଇ ବର୍ଷ ଏଇ ବର୍ଷ କୁଆଡ଼େ ଯିବିନି ଆଉ।
ହଁ ଏଇ ବର୍ଷ ତ ଆସିପାରିବେନି।
ଦେଖିବା କେତେବେଳେ ଗଲେ ମୁଁ ଫୋନ କରିବି ନିଶ୍ଚୟ ଆଉ। ହଁ।
ହ।
ହଉ ରଖୁଛି।
ହଁ, ହଁ, ହଁ।